ହ୍ୟାଲୋ।
ମୁଁ କଥା ଶୁଭିଚି?
ହଁ ଶୁଭୁଚି।
କଣ କରୁଛନ୍ତି?
ହୁଁ ବସିଥିଲି ଆ
ହଁ- ହଁ ଖାଇବ ତମେ।
ହଁ।
କଣ ଖାଇଲେ?
ମୁଁ ଖାଇଲି ଡ଼ାଲମା, ଭାତ ଆଉ ପୋଟଳ ଭଜା।
ଆଛା ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି ଆଉ, ଖାଇ ପିଇକି। ତମେ କଣ ଖାଇଲ?
ମୁଁ ଖାଇନି, ଶୋଇଥିଲି ଏବେ ଉଠିଲି ଖାଇବି ଆଉ।
ହୁଁ। ହଁ।
ଆଉ କଣ ଖବର?
ହୁଁ, ସବୁ ଭଲ ଆଉ।
ହୁଁ। ଆଉ କୁହନ୍ତୁ, କଣ କହୁଛନ୍ତି? ହଁ ଭଲ।
ହୁଁ ତମ ଘରେ କଣ କରୁଛନ୍ତି ସବୁ?
ଘରେ ସମସ୍ତେ ଶୋଇଛନ୍ତି।
ହୁଁ।
ବର୍ଷା ହଉଛି?
ଭାଇ ଭଉଣୀ ସବୁ କଣ କରୁଛନ୍ତି?
ଭାଇ ଭାଉଜ ସବୁ ବାହାରେ। ବୁଲୁଛନ୍ତି।
ହୁଁ।
ଆଉ ଆପଣ କଣ କରଛନ୍ତି?
ମୁଁ ଏଇଠି ବସିଥିଲି ଆଉ। ଆଉ ସାଙ୍ଗ ମାନଙ୍କର କଣ ଖବର?
ଭଲ ଅଛନ୍ତି। ତା ନାଁ ହଉଛି ସାଧୀକା।
ହୁଁ।
ସେ ଏବେ ଫୋନ କରିଥିଲା ତା ସେଥିରେ କଥା ହେଉଥିଲି ଆଉ।
ହୁଁ। ଆଉ ହଁ ଭାଇ ଭାଉଜଙ୍କର କଣ ଖବର? ଆଁ।
କଥା କେମିତି କହିବି ମୁଁ? ସେମାନେ ବାହାରେ ଯାଉଛନ୍ତି ଜାଣିଥିବେ।
ହୁଁ।
ହ୍ୟାଲୋ।